ହାଲୋ।
କଣ କରୁଛନ୍ତି।
ମୁଁ ହେଇବା ବସିଛି ଆଉ ତମେ କଁ କରୁଛ।
ମୁଁ ଏ ଶୋଇଥିଲି ଆଉ।
ଖାଇ ସାଇଲେଣି।
ହଁ ଆମର ସମସ୍ତେ ଖାଇ ପିଇ ସାରିଲୁଣି ଏବେ ଶୋଇବାକୁ ଯାଉଛୁ। ସମତ ସମସ୍ତେ ଶୋଇଲେଣି ମୁଁ ଶୋଇନି ଆଉ।
ଆଚ୍ଛା ଆଚ୍ଛା। ଆଉ ଏବେ ମାନେ ବର୍ଷା ପାଗ ରେ କୁଆଡେ କଣ ବୁଲାବୁଲି କରିଯାଉଛନ୍ତି ନା ନାଇ?
ନାଇଁ ବର୍ଷା ପାଗରେ ତ କିଛି ଯୋଜନା ନାହିଁ। ଯାଇନୁ କୁଆଡ଼େ ଆଉ ଆପଣ ଙ୍କ ଆଡ଼େ ଏବେ ବର୍ଷା ହଉଚି ନା ନାଇ?
ନାଇଁ ଏବେ ବର୍ଷା ଫର୍ସା କିଛି ଆଉ ନାହିଁ। ହଉଥିଲା ଚାରିଟା ବେଳକୁ ହଉଥିଲା ପାଞ୍ଚଟା ବେଳକୁ ମାନେ କମିଗଲା ଚାରି ଟା ପାଞ୍ଚ ଟା ବେଳକୁ ତାପରେ ଏବେ ଆଉ କିଛି ନାହିଁ ଆଉ।
ନାଇଁ ଆମ ଆଡ଼େ ଏବେ ବର୍ଷା ପକଉଚି ତ।
ମାନେ ଜୋରେ ପକାଉଚି ନା ଫିର୍ ଫିର୍ ପକଉଚି।
ହଁ ଅଳ୍ପ ଅଳ୍ପ ପକାଉଚି ଆଉ। ଆପଣ ତାଲଚେର୍ କେବେ ବୁଲିବାକୁ ଯାଇଚନ୍ତି।
ଏ ତାଲ୍‌ଚେର୍ ଆଡ଼େ କେବେ ଯାଇନି। ହେଲେ ମାନେ ଯୋଉ ଜାଗା ଟିକେ ଜାଣିଚି ଅନ୍‌ ସେ ଅନୁଗୁଳ ଜାଣିଚି। ରାଜ୍ୟ ରେ ଜାଣିବ ଗୋଟେ ମାନେ ଥର୍ମାଲ୍ ଗୋଟେ କଣ ଅଛି ସେଇ
ଥର୍ମାଲ୍ ଆମର ନଥଲ୍ୟାଣ୍ଡ
ଆଜ୍ଞା।
ଆମର ବିଦ୍ୟୁତ୍ ଶକ୍ତି ଉତ୍ପାଦନ କେନ୍ଦ୍ର ସେଠି ଅଛି।
ଅ ହଁ ନାଇଁ ମୁଁ ସିଆଡ଼େ ଯାଇନି କେବେ ବି।
ହଁ ଆମର ଏ ଯୋଉ ଥର୍ମାଲ୍ ହ୍ୟାଲୋ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କେନ୍ଦ୍ର ଅଛି। ସେଇଠି ଉଁ ନାଇ ତାଲ୍‌ଚେର୍‌ ସେଇଟା ମାନେ ପ୍ରସିଦ୍ଧ।
ହଁ ହଁ ହଁ ସେଇଟା ମୁଁ ଶୁଣିଚି ମାନେ ସେଇଠି କୁ ଯାଇନି ଆଉ ସେଇଆ କ ତାପରେ ହଁ ସେଇ ଅନୁଗୁଳରେ କିନ୍ତୁ ଯାଇଚି ମୁଁ ଜାଗା ଯାଇଚି। ମାନେ ଧର ଏଇ ଯୋଉ ଅନୁଗୁଳ ଜିନ୍ଦଲ୍‌ମନ୍ଦିର ହେଲା। ମାନେ ଭଲ ଲାଗେ ଜଗନ୍ନାଥଙ୍କ ର। ସେଇଟା ଆଉ ଯୋଉ ଟିକରପଡା।
ସେଠି ମୋ ବାବା ରହୁଛନ୍ତି ନା ଗୋଟେ ଦୋକାନ୍‌ ରେ। ତ ସେଠି ଆମେ ରହିଲୁ ଯଦି ମୁଁ ସେଠି ମାନେ ବର୍ଷ ଯାଏ ସେଇଠି ରହିଚି ପୁରା ଛୋଟ ରୁୁ ଯାଇକି ଯାଇକି ସ ସେଠି ଦଶ ବର୍ଷ ରହିଛି ଏଠି ଆମ ଗାଁ କୁ ତାପରେ ପଳେଇ ଆସିଲୁ ଆମରଧା ଗାଁକୁ ପଳେଇ ଆସିଲୁ ଷଷ୍ଠ କ୍ଲାସ୍‌ ରୁ ମୁଁ ଗାଁ ରେ ହିଁ ପଢିଛି
ହଁ।
ପଞ୍ଚମ ପ୍ରଥମ ପୁରା ପଞ୍ଚମ ଯାଏ ସେଠି ମାନେ ଏତେ କୋଇଲା ଗୁଣ୍ଡ ଏତେ ମାନେ ଧୂଳି ଏରିଆ ଆପଣ ଗୋଟେ ଗୋଟେ ଧଳା ଡ୍ରେସ ପିନ୍ଧିକି ଯିବେ ପାଞ୍ଚ କିଲୋମିଟର ଯାଇଥିବ କି ନାଇଁ ତା ଅବସ୍ଥା ପୁରା ଖରାପ ହେଇଯିବ ପୁରା କଳା ହେଇଯିବ।
ମାନେ ହଁ ଆଉ କଣ କରିବା? ଏରାକୁ ଯାହାହଲେ ସେଇପଟ ସେଇ ଏରିଆ ମାଇନ୍ ଏରିଆ ଗୁରା ନା ଆଉ ସେ
ଦୁର୍ଗା ମା ପ୍ରସିଦ୍ଧ ସେଠି ଯାଇଛନ୍ତି କେବେ?
ହଁ ନାଇଁ ମୁଁ କେବେ ଯାଇନି ସିଆଡେ। କଣ ଟିକେ କଥା କଟୁଛି ନେଟୱର୍କ
ହଁ ନେଟ ରେ ହିଁ ମୁଁ ଆଛି ମୁଁ କହିଲି ସେଠି ଯେତେ ବର୍ଷ ବି ଆମେ ରହିଚୁ ସବୁ ବର୍ଷ ସବୁ ବର୍ଷ ଯାଉ ଆମେ ହିଙ୍ଗୁଳା ଯାତ୍ରା ଦେଖି।
ହଁ ମାନେ ମୁଁ ବୁଢା ମା ମା ଶୁଣିଛି ହେଲେ କେବେ ଯାଇନି କି ମାନେ ସେଇଠି ଏମିତି ମାନେ ଯୋଡା କଣ କହିଲେ କୋଉଟା କହୁଛନ୍ତି କହିଲ ନିଆଁ ଜଳିକି ମାନେ ପୁରା ରହିଥିବ ମାନେ ଠାକୁରଙ୍କ ପାଖରେ। ସେଇ ଇ କଟ ଖେଛନ୍ତି ତ ମାନେ ସେଇ ଠାକୁରଙ୍କର ପୂଜା।
ହଁ ହିଙ୍ଗୁଳାଙ୍କ।
ଏଇ ଯୋଉ ମାନେ ହଁ ଅଘି ପୋଡା ହୁଏ ନା କଣ ମାନେ?
ନା ଚୈତ୍ର ମାସରେ ସେ ହୁଏ ଯୋଉ ହି ମାଙ୍କର। ଚୈତ୍ର ପୂର୍ଣ୍ଣିମା ବେଳକୁ ହୁଏ ନଅ ଦିନି ଯାତ୍ରା ହୁଏ।
ହୁଁ ହୁଁ।
ନଅ ଦିନି।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
ସେଠି ତାଲଚେର ଗୋପାଳପୁରରେ ହୁଏ। ପାଖରେ ମା ମାଙ୍କ ମନ୍ଦିର। ମତେ ତ ବହୁତ ବଢିଆ ଲାଗେ ମୁଁ ସେଠି ବାପାଙ୍କ ସହିତ ସବୁବେଳେଯାଏ ଆଉ ଯ କୌଣ ସେ ଯାତ୍ରା ଯିବି ମାନେ ଆଗେ ମାନେ ସ ମୁଁ କଣ ସବୁ ଦୋଳି ଖେଳିବି। ଖେଳିବା ମତେ ତ ବହୁତ ଭଲ ଲାଗେ।
ମାନେ ମାନେ ପୁରା ବହୁତ ବଡ ବଡ ଦୋଳି ଖେଳନ୍ତି ମାନେ ବାନ୍ତି ଫାନ୍ତି କିଛି ହୁଏନି କି ଡର ଲାଗେନି?
କି ବ୍ରେକ୍ ଡାନ୍ସ ସବୁ ସବୁ ଖେଳେ ବଡ ବଡ ଦୋଳି ଖେଳେ। ନା ସେତେବେଳେ ତ କିଛି ବାନ୍ତି ହଉନଥିଲା। ଏବେ କିନ୍ତୁ ମାନେ ଦୋଳି ଦେଖିଲେ ହିଁ ମତେ ବାନ୍ତି ଲାଗୁଛି।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
ହଁ ଛୁଆଦିନେ ବହୁତ ଦୋଳି ଖେଳି ହେଇଯାଉଥିଲା ଏବେ ମାନେ ଆଉ ଖେଳି ପାରୁନି ଦୋଳି ଦେଖିଲେ ମତେ ବାନ୍ତି ଲାଗିଯାଉଛି।
ଅଭ୍ୟାସ ଛାଡିଗଲେ ମାନେ ସେଇ ଜାଗା ଟା ମାନେ ମାନେ ସେଇ କାମ କରିବାକୁ ମାନେ ଟିକେ ଇଏ ଲାଗେ।
ହଁ। ତାଲଚଠି କୋଇଲା ଖଣି ଅଛି ସେଠି ସବୁ ମାନେ କୋଇଲା ବାହାର କରୁଛନ୍ତି ନା
ହଁ।
ସେଠି ସବୁ ଏତେ କୋଇଲା ଖଣି ବଡ ବଡ ପୁରା କୋଇଲା ଖଣି ଅଛି ସେଠି ମାନେ ଯେତେ ସବୁ କୋଇଲା ବାହାର କରୁଛନ୍ତି କିନ୍ତୁ ସେଠକି ମାନେ ଫିଲ୍ ଅପ ବି କରୁନାହାନ୍ତି ପୂରଣ କରୁନାହାନ୍ତି କଲି ନେଇକି ପୂରଣ କଥା କିନ୍ତୁ ସେମାନେ ପୂରଣ କରୁନାହାନ୍ତି ଯେକୌଣସି ମୁହୂର୍ତରେ ଯଦି ଭୂମି ସମ୍ପବ ହୁ ମାନେ ସେ ଜାଗା ଟା ପୁରା ନଷ୍ଟ ହିଁ ହେଇଯିବ।
ସେଇଆ ହଁ ମୁଁ ବି ଶୁଣିଛି ମାନେ
ଖରା ଦିନରେ ବି ଯଦି ରହିବେ ସେଠି ରହିପାରିବେନି ଏତେ ଗରମ ଏତେ ଗରମ ହୁଏ ମାନେ ଉଁ ବହୁତ ଗରମ ହୁଏ ସେଠି। କୋଇଲା ଖ ବହୁତ ମାନେ ଉତ୍ତପ୍ତ ଜାଗା ସେଗଟା।
ହଁ ହଁ ଜାଣିଲି।
ଖରାବେଳେ ତ ଟୋଟାଲି ମାନେ ବାହାରକୁ ବାହାର ବି ପାରିବେନି।
ହଁ ମାନେ ସୋ ମାନେ ଓଡିଶାର କହିବାକୁ ଗଲେ ସର୍ବାଧିକ ତାପମାତ୍ରା ସେଇଠୁ ବାହାରେ ହିଁ, ମାନେ ବେଶୀ ପୁରା। ତେୟାଳିଶ୍, ଚୋଉରାଳିଶ୍ ଡିଗ୍ରୀ ଡିଗ୍ରୀ ହେଇଯାଏ।
ହଁ।
ତାପରେ ପୁଣି ସେଇ ଜାଗା ଟା ବି ସେମତି, ମାନେ କୋଇଲା ରହୁଛି, ଯେହେତୁ ଆମେ, ଯେହେତୁ ଆମେ ରପ୍ତାନୀ କରୁଛେ, ସେଇଥିପାଇଁ ଏମତି ଟିକେ ଇଏ କରାହଉଛି ଆଉ। ତାପରେ ପୁଣି ଭରିଦବା କଥା, ମାନେ ସେଇ ମାଟି ଫାଟି ଦେଇକି, କି ବାଲି ଫାଲି ଦେଇକି, ଯୋଉ ଜାଗାଟାରେ ଏରିଆରେ ବାହାର କଲେ ଇଏ କରିଦବା କଥା, ସେଟାକୁ ରିପେୟାର ନ କଲେ ତ ସେମିତି ରହି ରହି ହବ ନା।
କୋ, ନାଲ୍, ସେଇ ସେଠି ନାଲକୋରେ ବି, ମାନେ ବିଷକ ମା ପୂଜା ବହୁତ ବହୁତ ଭଲ ସେ ହୁଏ।
ହଁ, ହଁ, ମୁଁ, ନାଲ କୋରେ ମାନେ, ମୋର କଣ କହିଲେ, ଗୋଟେ ଇଣ୍ଟରନ୍ସିପ୍ ଚାଲୁଥିଲା ଯେ, ମାନେ ପୁରା ମେଟୋଯାଙ୍କରେ ସ୍ମେଟ ଟିଭି ମାନେ
ଆଚ୍ଛା।
ସେଇଠିି ଚାରିଦିନ ମୁଁ ହେଇଠି ରହିଛି। ତିନି ମାସ କି ଚାରି ମାସ ଖଣ୍ଡେ ରହିଛି, ମତେ ଭାରି ସେ ସେପରେଟ୍ କ୍ୱାଟର୍ ଫ୍ୱାଟର୍ ମିଳି ଥିଲା ବି। ମାନେ ମୋ ସାଙ୍ଗ ଆଉ ଚାରିଜଣ ହେଇକି ରହିଥିଲୁ ଆଉ।
ବହୁତ ଭଲସେ ବା ଆମେ ଯାଉ ଉଁ ବିଶ୍ଵକର୍ମା ପୂଜା ବି ଦେଖିବାକୁ ଯାଉ। ସେଠି ଯେକୌଣସି ବି ପୂଜା ପର୍ବ। ହୁଏ ଯାତ୍ରା ହୁଏ ବାପା ସବୁବେଳେ ନିଅନ୍ତି ଆମକୁ ବୁଲେଇବାକୁ। ଆଉ ସବୁ ଯାତ୍ରା ର, ମୁଁ ସବୁବେଳେ ଗୋଟେ ଗୋଟେ କଣ୍ଢେଇ ନେଇକିନା ଆସେ, ମତେ ତ କଣ୍ଢେଇ ଦେଖିଲେ ମାନେ, ବହୁତ ହିଁ ଭଲ ଲାଗେ। ମୁଁ ଭାରି ଭଲ ପାଏ, କଣ୍ଢେଇ କୁ, ବାପା ସବୁବେଳେ ଯେକୌଣଷି ଜାଗାକୁ ଯିବେ, ସବୁବେଳେ ଗୋଟେ ଗୋଟେ କଣ୍ଢେଇ ନେଇକିନା ଆସିବି।
ହଁ, ଭଲ ଲାଗେ ଆଉ, ମାନେ ଝିଅ ପିଲାଙ୍କର ତ ଏଟା ଗୋଟେ ୱିକନେସ୍ କହିବାକୁ ଗଲେ, ମାନେ କଣ୍ଡେଇ ଫଣ୍ଡେଇ ସବ ଟୟେ ଦେଖିଲେ ଆଉ।
ଆପଣଙ୍କୁ ଭଲ ଲାଗେ?
ହଁ ମତେ ବି ବହୁତ ଭଲଲାଗେ।
ମୁଁ ବି ଏଇ ଯୋଉ ଆମ ଲକ୍ଷ୍ମୀ ପୂଜା ଫକ୍ଷ୍ମୀ ପୁଜା ବୁଲି ଗଲେ, କି ଦଶହରା, କଟକ ଦଶହରା, ବସରେ ବୁଲିଗଲେ ଧରିକ ଆସିବେ, ମୁଁ କେବେ କିନ୍ତୁ ଯାଇନି, ମାନେ ଏଇ ଯୋଉ ଅନୁଗୁଳ ସାଇଡ ରେ ଯୋଉ ଯାତ୍ରା ଫାତ୍ରା ହୁଏ, କେତେବେଳେ ଯାଇନି। ଖାଲି ବିଶ୍ୱକର୍ମା ପୂଜା, ଯେତିକି ନାଲକୋଟି ଖାଲି ଦେଖିଛି, ଗୋଟିଏ ବର୍ଷ, ଏଇ ବର୍ଷ ଖାଲି ଦେଖିଛି, ନହେଲେ ଆଉ ଯାଇନି ସେମିତି।
ଆଚ୍ଛା, ଆପଣ ଟ୍ରେନରେ ଯିବା ଆସିବା କରନ୍ତି?
ହଁ, ଟ୍ରେନ୍ ରେ, ମାନେ ଟ୍ରେନ୍ ନହେଲେ ବସ। ଆଉ ବାଇକ୍ ଫାଇକ୍ ରେ ତ ଏମିତି ବାବା ନେଇ ନିଅନ୍ତିନି କି ସେ ଏମିତି ଯାଆନ୍ତିନି କେଡ଼େ ଏମିତି ଟିକେ କେହି ରିଲେଟିଭ୍ ନାହାନ୍ତି।
ଆଚ୍ଛା।
ଆମେ ଯାଉନା କୁଆଡ଼େ ଆଉ।
ହୁଁ, ଆମେ ସେଇ ବାବାଙ୍କର ବାଇକ୍ ରେ ଆମେ ଯିବା ଆସିବା କରୁ। ମିଉଠୁ ବହୁତ ବାଟ ହେଇଯାଏ, ଦି ତିନି ଘ ଟାର ରାସ୍ତା ଗାଁ ରୁ ତାଳଚେର୍ କୁ।
ମାନେ, ତାଲଚେର୍ ଟା ନାଲକୋ ରୁ କେତେ ବାଟ?
ସେଇଠୁ, ମୁଁ ଜାଣିନି, ଅବଶ୍ୟ ମନେ ନାହିଁ, ଏଁ ଉଁ ପାଖରେ ଆଉ।
ଅ ହ। ତାପରେ, ପୁଣି ସେପଟେ ଜିନ୍ଦଲ୍, ଏନ୍ଟିପିସି, ମାନେ ସେପଟେ, ମାନେ, ଭଲ ଭଲ କମ୍ପାନୀ ଗୁଡାକ ସବୁ ଅଛି।
ହଁ ସେଠି ତାପରେ, ସେଇ କମ୍ପାନୀ ଅଛି କିନ୍ତୁ ସେଠି କଣ କହିଲେ ପାଣି ଗୁରା ଏତେ ମାନେ ଖରାପେ। ଏତେ ସବୁ ପ୍ଲାଣ୍ଟ ହେଲାଠୁ ପାଣି ଗୁରା ଏତେ ଖରାପ ହେଇଯାଉଛି ମାନେ ତମେ, ପାଣି ସେ ପାଣିରେ ମୁଣ୍ଡ ଧୋଇବ ମାନେ ଚୁଟି ଏତେ ଅଠା ଅ। ଠା ଲାଗିବ ଭାତ ଗୁଡା ପୁରା ମରିଯିବ ପୁରା। ମାନେ ପୁରା କଅଁଳିଆ ହେଇଯିବ ପୁରା ପେଜ ଭଳିଆ ପୁରା ଭାତ ଗୁଡା।
ହଁ ଆଉ କଣ କରିବା ମାନେ ଯାହାହେଲେ ଆଉ ସେଇଟା ହିଁ ଆମ ମାନେ କହିବାକୁ ଗଲେ ସେଇ ଏଇ ଏଇ। କମ୍ପାନୀ ଗୁରା ଆମ ଓଡିଶାକୁ ବେଶୀ ରଖୁଛନ୍ତି ନା। ନହେଲେ ବେଶୀ ଆମର ଉତ୍ପାଦ ଠିକ୍ ହିଁ ହଉଛି ଯାହାବି। ମାନେ ସେ ଯାହା କରୁଛନ୍ତି।
ହଁ ସେଠିକାର ପାଣି ଗୁରା ବହୁତ ମାନେ, ପ୍ରୋବଲେମ ପାଣି ଗୁରା ଏମତି ମାନେ ଏତେ ଖରାପ। ପିଇ ପାରିବେନି ଆପଣ। ସବୁବେଳେ ଆକ୍ୱାଗାର୍ଡ ପାଣି ମାନେ ପିଇବାକୁ ପଡେ।
ହୁଁ ହୁଁ।
ସେଠି ଅସହରା ବି ବହୁତ ଭଲରେ ହୁଏ।
ହଁ ଏବେ କଣ କରୁଛନ୍ତି ଆ
ମୁଁ ବସିଛି ଆଉ।
ଆଉ କେତେବେଳେ ମାନେ ପୁରା ଶଉଛନ୍ତି ମାନେ ଧର ଏଇ ନା କିଛି ଆଉ କାମ ସରିଲା ଯେତବେଳେ ନିଦ ଲାଗିବ ଶୋଇଲେ।
ହଁ ହଁ।
ଆପଣଙ୍କ ଘରେ ଶୋଇନାହାନ୍ତି ନା କଣ?
ନାଇଁ ଆମ ଘରେ ଶୋଇନାହାନ୍ତି ଆମ ଘରେ ଟିକେ ସାଢେଚାରଟା ବେଳ ପଞ୍ଚଟା ବେଳକୁ ସୋଉ ଆଉ। ହେଇ ମୁଁ କ ମାନେ ମୋ ଦିଦି ଙ୍କ ଆସୁଛନ୍ତି ଯେ ତାଙ୍କ ଛୁଆ ଦିଟା ଅଛନ୍ତି। ତ ସେମାନେ ରା ଛୋଟ ଛୁଆ ଗୁଡାକ ରାତିରେ ମାନେ ଶୋଉନାହାନ୍ତି କହିବାକୁ ଗଲେ। ଦିନରେ ଶୋଉଛନ୍ତି ରାତିରେ ଶୋଇଲା ବେଳକୁ ତାଙ୍କୁ ଟାଇମ ମାନେ ଏଗାରଟା ସାଢେ ଏଗାରଟା ଏମତି।
ଆଚ୍ଛା ହଉ ଆଉ ଯାଆନ୍ତୁ ଶୋଇବେ ମୁଁ ରଖୁଛି ଆଉ।
ହଉ ହଉ ଠିକ ଅଛି।